ହ୍ୟାଲୋ ଏ ଛାତ ଉପରେ ଆସି ଫୁଲ ଗଛ ମୂଳରୁ ଘାସ ଉପାଡୁଛି।
ଫୁଲ ଛାତ ଉପରେ ଫୁଲ ଗଛ ଲଗେଇଛ କି? ଆଉ କେତେଟା ଗଛ ଲଗେଇଛ?
ଏ ମନ୍ଦାର ଗଛ ଲଗେଇଛି ତିନି ଚାରିଟା ଆଉ।
ମନ୍ଦାର ଗଛ ଖାଲି ମନ୍ଦାର କ ଲାଲ ନା କୋଉ କଲର
ମନ୍ଦାର ଲଗେଇଛି ନାଲି ମନ୍ଦାର ଗୋଟେ ହଳଦିଆ ଗୋଟେ ଧଳା
କୋଉଥିରେ ଲଗେଇ କୋଉଥିରେ କୋଉଥିରେ ଲଗେଇଲେ?
କୁଣ୍ଡରେ।
ବଡ଼ ବଡ଼ କୁଣ୍ଡ ନା ଛୋଟ?
ଆଉ ଗୋଟେ ଭେସୁଆ ପତ୍ର ଗଛ।
ଭେସୁଆ ଗଛ ଗୋଟେ ଆ ମନ୍ଦାର ଗଛ ହଁ ଛାତ ଉପରେ ଏତେ ସାରାସବୁ
ସାରୁ ବି ଖାଉଥିଲୁ ଯେ ସିଟା ଶାରୁ ଆଣିକି ପୋତିଛି। ସାରୁ ଗଛ ଉଠିଲାନି।
ଆଉ ତ ସାରୁ ହବ ଛାତ ଉପରେ?
ହେ ସାରୁ ତ ହବ ହବ ସାରୁ ପତ୍ର ଖାଇବାନି ଶାଗ କରିଦେଇକି। ଯୋଉ କଣ ତରକାରୀ କରାହୁଏ ସାରୁ ସାରୁ ମାଗୁର ନାଇଁ ସାରୁରେ ଗୋଟେ ରେସିପି ହୁଏନି।
ହଁ କେମିତି?
ସାରୁ ପତ୍ରରେ। ସାରୁପତ୍ର, ବେସନ ନହେଲେ ବିରି ବିରି ବିରି ବାଟି ଦେବେ ଯେମିତି ବି କରନ୍ତି ବିରି ବାଟିଦେବେ ବିରି ଖାଲି ବିରି ବିରି ବାଟିଦେବେ। ସାରୁ ପତ୍ରକୁ ନେଇଯିବେ। ତାକୁ ପୁରା ମାନେ କଣ କହିଲ ସେମିତି ଯୋଉ ଉ ଗୋଳେଇଦେବେ ଚାରିଆଡେ।
ଏ ମାନେ ଗୋ ଗୋଟା ଗୋଟା ସାରୁ ପତ୍ରରେ
ଗୋଟା ସାରୁ ପତ୍ରରେ ତା ବୋଳି ଦେଇକି ରୋଲ କରିଦେବେ। ମାନେ ଗୁଡେଇ ଦେବେ ଗୁଡେଇ ସାରିଲା ପରେ ତାକୁ ଟିକେ ସି ମାନେ କାଟିକି ଡାଇରେକ୍ଟ ଯିଏ ଛାଣିବ କିନ୍ତୁ ହେତେ ଭଲ ହବନି ନା ତାକୁ ଗୋଲ କରିଦେଇକି ଟିକେ ସୂତା ବାନ୍ଧି ଦେଇକି ତାକୁ ଟିକେ ସିଝେଇଦବେ। ମାନେ ଯେମିତି ଆମର ମୁଆଁ ପିଠା କି ମଣ୍ଡା ପିଠା ସିଝା ହୁଏ।
ଜାଣିପାଇଲ ହଁ।
ହଁ ସିଜେଇ ଦେଲା ପରେ ସିଏ ଆଉ କିଛି ହବନି ରହିବ ଠିକ୍ ଠାକ୍ ହେଇକି ତାପରେ ପିସ୍ ପିସ୍ କରିକି କା ଟିକି ଛାଣିବେ ଛାଣି ସାରିକି ତାକ୍ ତାକୁ ଯେମିତି ଆମର ମାଛ ତରକାରୀ ହୁଏ ଟମାଟୋ ସୋରିଷ ମସଲା ଦେଇକି ସେମିତି କରିବେ ଆମର ସେଇଟା କୁହନ୍ତି ସାରୁ ମହୁ ମାନେ ସାରୁ ମହୁର ନା? କଣ ସେଇଟା କୁହନ୍ତୁ ତ ମୋର ଜାଣିନି ହଁ ବେସନ ହଁ ବେସ ସନ ବି ଦେଇକି କଲେ ଭଲ ଲାଗିବ ବିରିଟା ବି ଦେଲେ ଭଲ ଲାଗିବ। ସେଇଟା ଏମତି ଗୋଲ କରିକି ପିସ୍ ପିସ୍ କରି କାଟିଲେ ଠିକ୍ ମାଛ ପିସ୍ ସାଇଜ ଭଳିଆ ଆସିବ ପୁରା।
ଟେଷ୍ଟ ଭଲ ଲାଗେ।
ହଁ ଟେଷ୍ଟ ବି ଭଲ ଲାଗେ ସାଧା ଖାଇଲେ ମାନେ ଯେମିତି ମାଛର ଝୋଳ ଟେଷ୍ଟ ଟା। ଆମର ପିଆଜ କାଟିଦେବେ ଟମାଟୋ ଆଉ ଅଦା କଞ୍ଚା ଯୋଉ ଅ ଅଦା ତ ଦେବେନି ସୋରିଷ ସୋରିଷ ହଁ ରସୁଣ କଞ୍ଚାଲଙ୍କା ଏ ସବୁ ବାଟିଦେବେ ବାଟି ଦେଇକି ତାପରେ ଆମର ପିଆଜ ଟମାଟୋ ପଡିକି ସୋରିଷ ମସଲାଟା ଟିକେ କଷିକି ଏଁ ଝୋଲ ଟା ଫୁଟିଲା ପରେ
ଆଉ ତାପରେ ଆକୁ କାଟିକି ରଖିକି ପକେଇବେ। ଆଉ ଖା ଖାଲି ଆଉ ଆଳୁ ଫାଳୁ କିଛି ପଡିବନି ଖାଲି
ଆଳୁ ଟା ପକେଇଲେ ଆଳୁ ଯାହାର ପସନ୍ଦ ପକେଇବେ ଟିକେ ଆଳୁ ଟାକୁ ଭାଜି ଦେଇକି। ଯଦି ନ ପକେଇଲେ ବି ଚଳିବ କାଇଁ ନା ଏଟା ଫୁଣି ଫୁଲିଯାଏ ନା। ଯାହାର ପସନ୍ଦ ବି ଆଳୁ ଖାଇବା ଛୋଟ ଛୁଆ
ତାକୁ ସେଟା ଫୁଲିଯାଏ।
ହଁ ଯେମିତି ପିଠା ଟା ଆମର ବିରି ପିଠା ଟା ଇଏ ହୁଏ ସେଟା ପୁରା ସାପ୍ ପତ୍ର ସହିତ ଲାଗିଯାଏ ସେଟେ ହେଇକି। ଲାଗିଯାଏ ତାପରେ କାଟିବାକୁ ସୁବିଧା ହୁଏ ଆଉ ଏମିତି କଞ୍ଚା ରେ ଟିକେ ମାନେ ଏପଟ ସେପଟ ହବ। ପୁ ସିଜି ଗଲେ ପୁରା ସାଇଜରେ କଟିଂ ଟା ହୁଏ।
ଆଉ ଆଜି କଣ ରୋଷେଇ ହେଇଥିଲା!
ଆଜି ଆମର ହେଇଥିଲା ଡାଲି ଆଉ ସେ ଯୋଉ ଘାଣ୍ଟ ତରକାରୀ ଯୋଉ ଓଉ ସେମିତି ମିକ୍ସ ହେଇଥିଲା। ଆଉ ଖ ଟା ମିକ୍ସ ତରକାରୀ ଆଉ ଖଟା ଆମ୍ବ ଖ ଆମ୍ବ ଖଟା ଆଉ ଏତିକି ହେଇଥିଲା ଆଉ।
ଅମ୍ବ ଖଟା।
ହଁ ସେ ଯୋଉ କଲିମ୍ବି ହଁ ଆମ୍ବ ଖଟା ଯ ସୋରିଷ ନାଇଁ ଅଦା ଅଦା ରସ ରସୁଣ ଯୋଉ ପେଷ୍ଟ ଟିକେ ଦେଇକି ହୁଁ। ସେମିତି ବନେଇଥିଲୁ ତାକୁ ଆଗେ ଆମ୍ବକୁ ଟିକେ ସନ୍ତୁଳିକି ପାଣି ଦେଇଥିଲୁ। ଫୁଟଣ କଞ୍ଚା ଲଙ୍କା ଏ ଲଙ୍କ୍ ଙ୍କା ଶୁଖିଲା ଲଙ୍କା ଫୁଟଣ ନେଇକି ଫୁଟେଇକି ତାପରେ ତାକୁ ଅଦା ରସୁଣ ଟିକେ ଛେଚିକି ତାକୁ ପକେଇଥିଲୁ। କି ମସଲା ଟେ ଦେଇକି ତାକୁ ଆମର ଗୁଡ। ହଁ ଗୁଡା ତାଟ ଦେଇକି। ପାଣିଗୁଡ ଦେଇକି ପାଣି ଟିକେ ଦେଇକି ଲୁଣ, ହଳଦୀ
ହୁଁ
ଲୁଣଗୁଣ୍ଡ ଦେଇକି ଆମ୍ବ ଡାକ୍ଟର ତାକୁ ପକେଇକି ଏମତି
ହୁଁ ହୁଁ ଆମ୍ବଖଟା ଟା ଭଲ ଲାଗେ ନାଇଁ କି?
ହଁ ଆମ୍ବ ଖଟା ଟା ଭଲ ଲାଗେ ଆଉ ଯୋଉ ଯୋଉ କୋରା ଆମ୍ବ ଖଟା ସେଇଟା ଟିକେ ବେଶୀ ଟେଷ୍ଟି ଟେଷ୍ଟି ଭଲ ଲାଗେ ଛୁଆ ଖାଇବା ପାଇଁ ଭଲ ଲାଗେ। ଯୋଉ ଆମ୍ବ ଟା କରିକି ଯୋଉ କରନ୍ତି।
ସେଇଟା କେମିତି ବନାହାଁନ୍ତି।
ସେଇଟା କି ଯୋଉ ଆମର ଯୋଉ କଟାର ରହୁଛି ଆମ୍ବ ଯ କ କଞ୍ଚା ଆମ୍ବ କୋଉଠୁ। ହଁ ସାଲାଡ କାଟିବା ପାଇଁ ତାକୁ ସ କଟର ରେ ଏ ଛୋଟ ଛୋଟ ହବ ତାକୁ କରିଦେଲା ପରେ। ତା କୋରାକୁ ଆଗେ ଟିକେ କଡେଇରେ ପକେଇକି ଭାଜି ଦେଇ ଖୋଲିଦେବେ ତାପରେ ତା ଦେହରେ ଆମେ ଫୁଟେଇବା ଯଦି ଖାଲି କିଛି ନାହିଁ ଜିରା ଟିକେ ଫୁଟେଇବା କାହିଁକି ନା ଆମେ ଯେତୁ ସେଟା ଆମ୍ବ କୋରା ଖଟା କରୁଛୁ। ବେଶୀ କିଛି ହବନି ଜିରା ଟିକେ ଫୁଟେଇକି ତାପରେ ଆମେ ଅଦା ରସୁଣ ଅଦା ପେଷ୍ଟ ଖାଲି ଦେବେ ଆଉ ରସୁଣ ତ ହୁଁ ଏମିତି ଏଇଟା ରଖିଲେ ବି ରହିବ ନା ବହୁତ ଦିନ ଫ୍ରିଜ ରେ ରଖିକି ଷ୍ଟୋର କରିକି। ହଁ ଖାଲି ଅଦା ପେଷ୍ଟକୁ ଦେଇକି ତାପରେ ତା ଦେହରେ ଗୁଡ ଆଉ ମୁ ଗୁଡ ଲୁଣ ହଳଦୀ ଟିକେ ପକେଇ ସେ ଗୁଡା ଟା ଟିକେ- ଟିକେ ପାଗ ହେଇଗଲେ ତାପରେ ସେ କୋରାକୁ ପକେଇବେ ପୁରା ଆଉ ପାଣି ମରା କରିଦେଲେ ତାକୁ ଆମେ କାଢିକି ଥଣ୍ଡା କରିବି ଷ୍ଟୋର କରିବି ହଁ ପାଣି ବେଶୀ ରଖ ରିଲେ ନା ରହିବନି ବେଶୀ ଦିନ ଫ୍ରିଜ ରେ ରହିବ ବେ
ମୁଁ ଥରେ ମୁଁ ଗୋଟେ କରିକି ବନେଇଛି ଆଚାର।
ଆଜ୍ଞା
ମାନେ ଆମର କଣ କହିଲ ସଲ୍ଟି ମାନେ ଲୁଣିଆ ଲୁଣିଆ ଚିନି ଟିକେ ଦେଇଛି ହଁ ସେଇଟା ମତେ ଭଲ ଲାଗୁଛି।
କିଏ ମିଠା ଖାଇବାକୁ ଭଲ ପାଆନ୍ତି ଯେହେତୁ ସେଥିଲାଗି ମିଠା ବନେଏ।
ହଁ ସେଇଟା ଏମିତି ଯୋଉ କଣ କଲ ବସି ଲୁଣକୁ ସିଧା ମାନେ ଆମ୍ବ କଲିମି ଆମ୍ବ ଆଣିବାରେ କରିଦେବେ।
ହୁଁ
ସେ ଯେଉଁ ଚୋପା ସହ ପୁରା କରିଦେବେ ହଁ କରିସାରିଲା ପରେ ତାକୁ ଟିକଏ ହଳଦୀ ଗୁଣ୍ଡ ଗୋଳେଇ ଦେଇକି ଗୋଟେ ରାତି ପୁରା ରଖିଦେବେ ସେମିତି ହଳଦୀ ଗୁଣ୍ଡ ଟିକେ ଗୋଳେଇ ଦେଇକି ଗୋଟେ ଯୋଉଣଙ୍କର ଜା ଜାଲି ଥିବା ଯୋଉ ପାତ୍ର।
ହୁଁ
ଯୋଉ ଆମର ଚାହା ଛଣା ହଉ କି ଆମର ଯେଉ ଚାଉଳ ଛଣା ହଁ ସେଇଥିରେ ହଁ ଆଉ ଯଦି ଅଳ୍ପ ଟିକେ ଆମ୍ବ ତ ଚାହା ଛଣା ନା ମାନେ ଯୋଉ ବଡ ଜାଲି ରେ ଛାଣିକି ଥୋଇଦେଲେ ହବ। ଯଦି ବେଶୀ ଆମ୍ବ ତିନି ଚାରିଟା ଆମ୍ବ କରିବା ତାହେଲେ ଆମର ସେ ଷ୍ଟିଲ ହଁ ଦେଖ ଘୋଡ଼ାଇ ଦେଇକି ସେଥିରେ ରଖିଦଏ ସେ ସକାଳୁ ସବୁ ପାଣି ଦାର ନେଇି କି ଯାଇଥଉ।
ହୁଁ।
ରାତି ସାରା ଥୋଇ ଦେବେ ସକାଳୁ ସେ ପାଣିଟା ନିଗିରି ଯାଇଥିବ ତାପରେ ସେଥିରେ କଣ କରିବେ ଆଉ ଖାଲି କଞ୍ଚାଲଙ୍କା ଯିଏ ଯେତେ ବେଶୀ ରାଗ ପସନ୍ଦ ଛୋଟ ଛୋଟ କାଟି ପାରନ୍ତି ମାନେ ଯଦି ରାଗ ପସନ୍ଦ ତାହେଲେ ଛୋଟ ଛୋଟ କାଟିବେ ନହେଲେ ଯଦି ରାଗ ପସନ୍ଦ ନାୁଁ ତାହେଲେ ବଡ଼ ବଡ଼ ଅଳ୍ପ ଟିକେ ଦେବେ ଆଉ। ମୋତେ ଟିକେ ରାଗ ପସନ୍ଦ ବୋଲି ମୁଁ ଛୋଟ ଛୋଟ କରିକି ଅଧିକ ଟିକେ ଲଙ୍କା ଦେଇ ଦେଇେଇଥିଲି। ବେଶୀ ଲଙ୍କା ଆଉ ରାଗ ରାଗ ଲାଗିବ।
ପା କଣ ଦିଅନ୍ତି।
ନାଇଁ ନାଇଁ କିଛି ନାହିଁ ମସଲା କହୁଛି ଶୁଣନ୍ତୁ ଏତିକି ଦେ ଲଙ୍କା ଆଉ ତାକୁ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଆମର ସହଜ ଉପାୟ ସବୁଠୁ ଫୁଟଣ ମିଳୁଛି ପଞ୍ଚ ଫୁଟଣ ସେ ପଞ୍ଚ ଫୁଟଣଟା ଆଉ ଟିକେ ଉଷୁମ କରିଦେବେ।
ହୁଁ।
ଉଷୁମ କରିକି ସେଇଟା ଗ୍ରାଇଣ୍ଡିଙ୍ଗ କରିଦେଉ କାହିଁକିନା ସେଥିରେ ଆମର ସୋରିଷ ପାନମଧୁରୀ ଯୋଉ କଳା ଜିରା ସବୁ ମିଶିକି ଆସୁଛି ମୁଁ ସେଇଟା ଗୁଣ୍ଡ କରିଦେଇକି ସେଇଟା ଗୋଳେଇଦବେ। ଆଉ ଆମର ତେଲ ଟା ଟିକେ ଗରମ କରିବେ।
ହୁଁ।
ସୋରିଷ ତେଲଟା ଗରମ କରିକି ସେଇଟା ଟିକଏ ଥଣ୍ଡା ହେଇସାରିଲା ପରେ ଆଉ କାଶ୍ମୀରରେ ଲଙ୍କାଣ୍ଡା ଟା ଦେବେ ଟିକେ କଲର ପାଇଁ ଆଉ।
ହୁଁ।
ଯେହେତୁ ଆମର ଲଙ୍କା ଅଧିକ ଦିଆହଉଛି ଟିକେ ରାଗ ହବନି।
କଲର ପାଇଁ କାଶ ଲଙ୍କା ଭଲ ଆଉ।
ହଁ କାଶ୍ମୀର ଲଙ୍କାଗୁଣ୍ଡ ଦେବେ ହଳଦୀ ଆଉ ଏଇ ଯୋଉ ଫୁଟଣ ର ଗୁଣ୍ଡ ଟା ସବୁ ମିକ୍ସ କରିକି ଗୋଳେଇଦବେ ସୋରିଷ ତେଲ ଟା ଥଣ୍ଡା କରିକି ରଖିଥିବେ। ଆଉ ଯାହାର ଦରକାର ସେ ଚିନି ଆଡ କରିବ। ମିଠା ଖାଇବା ଦରକାର ସେ ଅଳ୍ପ ଲୁଣ ଦେଇକି ଜିନି ସାଦ ଅନୁସାରେ। ଆମର ଯେହେତୁ ଆମେ କଞ୍ଚ ମାନେ ଆଚାର ଟା ରଖିବା ଲୁଣ ଟିକେ ଅଧିକ ଦରକାର। ଆଉ ଯୋଉମାନେ ଚିନି ଟା ଅଧିକ ଖାଇବେ ସେମାନେ ଚିନି ଟିକେ ଦେବେ ଆଉ ମୁଁ କେତୁ ମୁଁ ଚିନି ଦେଇନଥିଲି ଏଇଟା ଖାଲି ଲୁଣରେ କରିଥିଲି ଆଉ। ସେଇଟା ତାପରେ ଗୋଳେଇକି। ପୁରା ଜାର ରେ ଭର୍ତି କରି ରଖିଦେବେ ଦେଖିବେ ଯେମିତି ତେଲ ଟା। ଜାର ର ଉପରେ ରହିବ ତାପରେ ଆଉ ଟିକେ ଭିନେଗାର ଦେବେ।
ଘିମେ ଗିଛ
ହୁଁ ରହିବା ପାଇଁ ତାପରେ ତାକୁ ଖରାରେ ପନ୍ଦର ଦିନ ଖଣ୍ଡେ ଶୁଖେଇବେ। ତାପରେ ଷ୍ଟୋରେଜ କରିକି ରଖିଦେବେ। ରୁଟି ସହିତ ମତେ କଣ ରୁଟି ଆମ ଯୋଉ ଚୁଡା ଚକଟା। କରିକି ଖାଇଲେ ବି ହଁ ଟିକେ ଆଚାର ଭାତରେ ହଁ ଭଲ - ଲାଗେ-ଭଲ- ଲାଗେ ଖାଇବା ପାଇଁ। ସେଇଟା କରିକି ବି ବନେଇକି ରଖିଥିଲି। ମତେ ଭଲ ଲାଗେ ମାନେ ସହଜରେ ବନିଗଲା ଆଉ ବହୁତ ଦିନ ବି ରହୁଛି। ଫ୍ରିଜ ରେ ରଖିଦେଲେ ତ ମାନେ କିଛି ବି ହବାର ନାହିଁ ଟିକେ ଆମର ବାସ୍ନା ହେଇଚି।
ଆମର ଲୁଣି ଖଟା ଟା ବହୁତ ଦିନେ ରହେ କିଛି ହୁଏନି ଖରାପ।
ଆଉ ଯଦି ମାନେ ବାହାରେ ରଖିଲେ ଟିକେ ମଝିରେ ମଝିରେ ଖରା ଦବାକୁ ପଡିବ। କିନ୍ତୁ ଫ୍ରିଜରେ ରଖିଲେ ହେମିତି କିଛି ଦରକାର ପଡୁନି।
ହଉ ମୁଁ ଏବେ ଟିକେ ରଖୁଛି।
ହଁ ହଁ।